ହଁ।
ହ୍ୟାଲୋ।
ହଁ, କଣ କରୁଛନ୍ତି?
ଆପଣ କଣ କରୁଛନ୍ତି? ଶଏ ମୁଁ ଏବେ ବସିଛି।
ଓହୋ, ମୁଁ ତ ଏଇ ଜଷ୍ଟ ଖାଇକି ଆସିଲି ଆଉ।
ନା ଖାଇବା ପିଇବା ସାରିକି ଏବେ ବସିଛନ୍ତି ବୋଧେ ଏବେ?
ହଁ ଏଇନେ ଜଷ୍ଟ ଖାଇବା ପିଇବା ସଇଲା ଏଇନେ ଆଉ ବସିଛୁ।
ମୁଁ ଜାଣି। ଆଉ ଆଜି ରୋଷେଇ କଣ ହେଇଥିଲା? ଆଇଟମ୍ କଣ କଣ ହେଇଥିଲା?
ଆ ଜିତ ଶନିବାରେ ପିଆଜ ରସୁଣ ଆମର ନାହିଁ। ହୁଁ,
ହୁଁ।
ଆ ହେଇଥିଲା ଆରୁଆର୍ଣ୍ଣ ଡାଲମା ଆଉ ବିଟ୍ ଭଜା ହେଇଥିଲା। ଆଉ କଣ ଗୋଟେ ମମି କରିଥିଲେ ଖିରିରେ କଣ ଗୋଟେ କରିଥିଲେ। ଆଉ ପାମ୍ପଡ।
ଆଚ୍ଛା। ଆଉ ପାଠ ପଢା ଚାଲିଚି ନା ଏବେ କଣ କରୁଛନ୍ତି?
ହଁ ଏଇନା ପଢୁଚି।
କୋଉ ଜାଙ୍କେ ପଢ଼ିଛନ୍ତି ଏବେ କୋଉ କ୍ଲାସ୍?
କ୍ଲାସ୍‌ ନାଇଁ ମୁଁ କଲେଜ୍‌ ଯାଉଛି ମୁଁ ଫରେନ୍ସିକ୍ ସାଇନ୍ସ କରୁଛି।
ଆଚ୍ଛା ଆଚ୍ଛା। ହୁଁ ହୁଁ। ଭାଇ ଭଉଣୀ କେତେ ଜଣ ଆପଣ?
ମୁଁ ମୋ ତଳେ ମୋ ଭାଇ।
ମାମା ବାପା ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି ଆପଣ ଭଲ ଅଛନ୍ତି ନା?
ହଁ ଭଲ ଅଛନ୍ତି। ଉଁ ଆଉ ପାଠ ପଢା କେମିତି ଚାଲିଚି?
ହଁ ଭଲ ଚାଲିଚି।
ନା । ଆଉ ରଜରେ କୁଆଡେ ବୁଲି ଯାଇଥିଲେ କଣ ସବୁ କଲେ?
ରଜରେ ପ୍ଲାନିଂ ଥିଲା ଯିବା ପାଇଁ ଘଟଗାଁ କିନ୍ତୁ ଗୋ ନାଇଁ ନାଇଁ ବର୍ଷା ଏତେ ଜୋରରେ ହେଲା ଆଉ କୁଆଡ଼େ ଯାଇହେଲାନି।
ଖରା ତ ପ୍ରବଳ ହୋଉଛି ବର୍ଷା କାଇଁ ଏତେ ହେଇ ନାହିଁ।
ଇଆଡେ ହେଇଚି ବର୍ଷା ବୋହୁତ ଜୋରରେ।
ଆଚ୍ଛା। ହଁ। ଆପଣଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି ଆପଣଙ୍କ ଖିଆପିଆ ସରିଲାଣି?
ହଁ ଖାଇଖୁଆ ସାରିକି ଏଇ ଶୋଇବାକୁ ଆସିଥିଲି ଆଉ।
ଅ
ହୁଁ। ଆଉ କୁଆଡେ ବୁଲି ଯାଇଛନ୍ତି ପୁରୀ ଫୁରୀ କୁଆଡେ ଯାଉଛନ୍ତି?
ହଁ ପୁରୀ ଯାଇଚୁ ବହୁତ ଥର।
ନାହିଁ ନାହିଁ। କଣ କେମିତି ଲାଗେ ଏକ୍ସପିରିଏନ୍ସ କଣ?
ହଁ ପୁରୀ ଗଲେ ତ ସତରେ ବହୁତ ଭଲ ଲାଗେ ବେଶୀ କାଲି ରାତିରେ ପୁରୀରେ ବୁଲିଲେ ଆଉ ମୋ ଲାଗି ଖାଲି ପାଦରେ
ହଁ ସେ ବିଚ୍ ପାଖରେ ତ ବୋହୁତ ବିଚ୍ ରେ ତ ବହୁତ ମଜା ହୁଏ।
ହଁ।
ହୁଁ।
ବାକି ଫ୍ୟାମିଲି ଯଦି ନେଇକି ଯାଇ ନଥିବ ତ ସେ ଟେନସନ୍‌ । ଫ୍ୟାମିଲି ନେଇକି ଯାଇନଥିବ ଆରାମ୍ ସେ ବୁଲିପାରିବ।
ହଁ। ବେଶୀ ଗହଳ ମାନେ ବେଶୀ ଲୋକ ଗଲେ ତା ପାଗଳ ହଜି ହୁଜା ଯିବାର ଭୟ। ସେ ତା କଣ ପ୍ରୋବ୍ଲେମ ହେଲା କଣ ହେଲା ଛାଡିଦେଲା କିଏ କଣ?
ହଁ କିଏ କଣ ଖାଇବ ଫୁଣି କିଏ କୋଉଠି ରହିବ
ହୁଁ ଆଉ ପୁରୀ ଆଉ ଆଉ କୁଆଡେ ବୁଲିଯାଇଛନ୍ତି?
ପୁରୀ ଯାଇଚି, ବାଞ୍ଜଲା ଯାଇଚି, ଆଉ ଘଟଗାଁ ଯାଇଚି। ସବୁବେଳେ ବୁଲା ବୁଲି କରିକି ଆସିସାରିଲୁଣି।
ଆମ ଫ୍ୟାମିଲି ମେମ୍ବର ତମର କେତେ ଜଣ?
ଆମେ ଫ୍ୟାମିଲି ମେମ୍ବର ମୁଁ ଆଉ ମୋ ମମି। ମୋ ଡ଼ାଡି ତ ଘରେ ନାହାନ୍ତି ଆଉ।
ଆ ଦ ସେ ବାହାରେ ରହୁଛନ୍ତି କି?
ହଁ ହାଇଦ୍ରାବାଦରେ ରହୁଛନ୍ତୀ।
ଆଛା। ଜବ କରୁଛନ୍ତି ହାଇଦ୍ରାବାଦରେ।
ହଁ ଜବ୍ କରୁଛନ୍ତି ତ କମ୍ପାନୀରେ ଅଛନ୍ତି।
ହୁଁ ହୁଁ। ଆସନ୍ତି କେବେ କେତେ ମାସରେ ଥରେ ଆସନ୍ତି ବାବା?
ନା ସେମିତି ନାଇଁ, ତାଙ୍କର ଯୋଉଦିନ କାମ ପଡ଼ିବ ଯୋଉ ନା ଏମରଜେନ୍ସି ଥିବ ଆସିବେ ନହେଲେ ଏମତି ଥରେ ଦିଥର ବୁଲିବାକୁ ବି ଆସନ୍ତୀ ମ ଏମିତି।
ହୁଁ, ହୁଁ। ଆଉ ଆଉ ଭାଇ କୋଉଜାଙ୍କେ ପାଠ ପଢିଛନ୍ତି ଭାଇ? ଛୋଟ ଭାଇ ନା ବଡ ଭାଇ?
ହଁ ମୁଁ ତ ସାନ ସେ ତାର ଏ ବର୍ଷ ପ୍ଲସ ଟୁ କମ୍ପ୍ଲିଟ କଲା ସେ ଏ ବର୍ଷ।
ମ୍ୟାରେଜ ପାଇଁ ପ୍ରପୋଜାଲ ପଳେଇଆସିଲାଣି?
ନାଇଁ ନାଇଁ ଏବେ ଏରା ଆସିଛି ଯେ ହେଲେ ଏବେ କରିବାର ନାଇଁ।
ଆଛା। ଆଉ
ଆଉ ଆପଣଙ୍କ ଏଜ କେତେ?
ମୋର ଏବେ ଟୋଣ୍ଟି ୱାନ ଟୋଣ୍ଟି ଟୁ। ୱାନ୍ ପୁରିକି ଟ୍ବେଣ୍ଟି ଟୁ ଚାଲିଛି।
ଆଛା ସେମ ଏଜର ହେବା ଆମେ।
ହଁ ମୋର ଗୋଟେ ଝିଅଟେ ମୋର ମ୍ୟାରେଜ୍ ହେଇସାରିଲାଣି।
ହଁ।
ହୁଁ।
ଆଉ କଣ ରୋଷେଇ ଶିଖିଛନ୍ତି ଆପଣ?
ତମେ ଜାହା କହିବ ସବୁ ଶିଖିଛି।
ସବୁ ଶିଖିଛନ୍ତି କଣ ଶିଖିଛନ୍ତି ଦେଖି କହିଲେ?
ଯୋଉ ଆଇଟମ କହିବେ, ମୁ କରିପାରିବି। ଆ ବିରିୟାନୀଠୁ ଆରମ୍ଭ କରି ଚାଟ୍ ଫାଟ ସବୁ।
ପିଠା ପୁଠୀ କଣ ଜାଣିଛନ୍ତି?
ହଁ ଇଟଲି, ଦୋସା। ବରା ଛାଣି ଦେବି ସବୁ। ଦହିିବରା ଶିଖି ଜିନିଷ ମୁ ଶିଖିବି ମୁ ମାନେ କିନ୍ତୁ ମୁ ମୁଁ ମେହେନ୍ଦୀ ଭଲ ଲଗାଏ ମୁ ଯୋଉ ବ୍ରାଇଡାଲ ମେହେନ୍ଦୀ ମେକ୍ ଅପ ପାରେ।
ଓ ପାର୍ଲର ଅଛି ଆପଣଙ୍କର?
ନାଇ ପାର୍ଲର ନାଇ ଏ ଶିଖିଛି ନିଜର ମୋ ଫଟ ଅଛ। ହଁ ଛୋଟ ଛୁଆ ତ ଆଉ ହିଆଡେ ଟାଇମ ଦେଇହୋଉନି କୁଆଡେ ସେଇଥିପାଇଁ
ହୁଁ ନା କରିବେ ବୋଲି ଭାବିଛନ୍ତି ସେ ବଡ ହେଇସାରିଲା ପରେ?
ଆ ଟିକେ ସେ ଦି ତିନି ବର୍ଷର ହେଇଯାଉ ନିଜ କଥା ନିଜେ ବୁଝିବ ହେଇଯାଉ ପ୍ଲାନିଂ ଅଛି କରିବା ପାଇଁ।
ଆଛା ଭଲ କଥା ଆଜିକାଲି ଝିଅ ମାନଙ୍କୁ ଇଣ୍ଡିପିଡେଣ୍ଟ ହବା ଦରକାର।
ହଁ ଆମ ପାଖରେ କଳାଟା ନଥାନ୍ତି ନାଇଁ କଳା ତ ଅଛି ଆଗକୁ ବଢିଚାଲ।
ହୁଁ।
ହୁଁ। ଆଉ?
ଆଉ ଆପଣ କୁଆଡ଼େ ବୁଲା ବୁଲି କରିବା ପାଇଁ ଯାଇଚନ୍ତିନା ଯାଇନାହାନ୍ତି?
ମୁଁ ଏବେତ ଯା ଯାଇନି କୁଆଡ଼େ ହେଇଗଲାଣି ଝିଅ ରହିଲାତ ଯେତେଳେ ମୁଁ ବାଙ୍ଗାଲୋରେ ଥିଲି ବାଙ୍ଗାଲୋରରୁୁ ଆସିକି ଏବେ ଅଛି ଘରେ ଆଉ।
ଓହୋ।
ଝିଅଟାବି ଚାଲି ଲାଣିତ ଦୁଷ୍ଟ ହଉଚି ପିଲା ମାନେ ସବୁ ହଇରାଣ ହଉଚି ଏ ଶୋଇକି ଦେଖୁନ ପାଟି ସୁବା ହଉଚି। ହୋ କେମିତି କଥା ହଉଚି ମନେ ମନେ। ହଁ।
ଛୋଟ ଛୁଆ ସେମତି ନିଜେତ ଶୋଉଥିବେ ହସୁଥିବେ।
ଆଉ କଣ ଉଠିଲାଣି ମୋଝିଅ। ଆମର ଏବେ ସକାଳ ଖାଇବା ସରିଛି ରା ଦିପର ଖାଇବା ହେଇନି ପ୍ରକୃତରେ। ଏଇନା ହବ ଆଉ ଟିକେ ଯାଉ ଆଉ। ମୁଁ ଜଷ୍ଟ ଖାଇକି ଗଡ଼ୁଥିଲୁ ଆଉ ଟି ଏପଟ ଖାଇବା ସାରିବୁ ଆଉ।
ହଁ ମୁଁବି ଏଇନା ଜଷ୍ଟ ଟିକେ ଗାଧେଇକି ଜଷ୍ଟ୍ ଖାଇକି ଆସିଲି।
ଆଚ୍ଛା। ହୁଁ ହୁଁ।
ଆଉ ଆପଣଙ୍କ କଣ ଆଜି ରୋଷେଇ ବାସ ନାକିଛି କରିନାହାନ୍ତି ଏଇଯାଏ?
ଆ ଆମର ଆଜି ଗରମ ଭାତତ ସମସ୍ତଙ୍କ ଘରେ ଆ ଆଜି ଆମର ସିଝା ହେଇଚି ଆଉ। ଡ଼ାଲମା ଯୋଉ ଖଡ଼ା ଶାଗ ପକେଇକି ଡ଼ାଲମା ଶାଗ ଭଜା ବିନ୍ ଆଳୁ ଭଜା। ଆମରଥାନ୍ତି ଆ ତରକାରୀ ପତରତ ଇଚ୍ଛା ହଉନି କିଛି ଖାଇବାପାଇଁ। ଏଇଟି ଆମ ଥାଉନ୍ତି କଲେଜ୍ ଯାହା ଟିକେ ଲେମ୍ଵୁ ଫେମ୍ବୁ ଖାଇବାକୁ ଇଛା ଆଉ।
ହଁ ଏମିତି ଗରମ ହଉଚିପା ବହୁତ୍ ଜୋରେ।
ପ୍ରବଳ ଗରମ ହଉଚି? ଆଉ। ଆଉ ରଜରେ ପେସି ସ୍ପେଶାଲ କଣ ହେଇଥିଲା?
ରଜରେ ଆମ ଘରେ ସ୍ପେଶାଲ ମାନେ ମୋର ଏତିକି ମଣ୍ଡେଟରୀ ହଉଚି ଆରିସା ପିଠା।
ଆଚ୍ଛା।
ଆଉ ମତେ ଆରିସା ପିଠା ବହୁତ୍ ଭଲ ଲାଗେ।
ପୋଡ଼ ପିଠା କରିନ?
ନା ମତେ ପିଠା ପଣା ସେମିତି କିଛି କରି ଆସେନି କିନ୍ତୁ ଯେମତି ମଣ୍ଡା ପି ଠା ଏରା ସବୁ ମୁଁ ଗରିଦେବି ମାନେ ତିଆରି କରିଦେବି ବାକି ସେ ଜ ଜନ୍ତି ଆସି
ଜନ୍ତିଆସେନି ମତେ ଆଛା ଭାଗ ମାପ ନପାଇଲେ ଜନ୍ତା ପିଠା ନହେଲେ କୌଣସି ଜିନିଷ ହବନି।
ହବନି ତ ମୋ ମାମାକି ଯିଏ ଯଦି କରିଦବ ଜନ୍ତି ଦବ ତମୁଁ ଗଡ଼ିକି
ଗଡ଼ିକି ପୁରେ ପୁରଦେଇଦିଏ ଆଚ୍ଛା। ଆଉ। ଆଁ କଣ କରୁଚନ୍ତି? ଭାଇଙ୍କର ଭଲସେ ପାଠପଢା ଚାଲୁଚି?
ହଁ ତାର ଭା ଭଲ ପାଠପଢ଼ା ଚାଲିଚି ସେଏଇନା କଣ କରିବ ବୋଲି ଭାବୁଚି ଆଉ। ପ୍ଲସ୍ ଟୁ କମ୍ପ୍ଲିଟି କଲା।
ହୁଁ ଆଇଟାଇ କରୁନାହାନ୍ତି।
ସେ ତାକୁତ କୁହାଯାଉଛି ହେଲେ ସେ କଣ କହୁଛି ମୁଁ ନିଟ୍ ପାଇଁ ପ୍ରିପେୟାର ହେବି ବୋଲି।
ନା ନା ବାଧ୳ କରିବା କଥା ନୁହଁ। ତାଙ୍କ ଏଜୁକସନ ତାଙ୍କ ମନ ଲାଗଚି।
କେତେ ପଢିବ।
ହଁ ଆଉ ନିଜ ପସନ୍ଦରେ କଲେ ହଁ ମାନେଲେ ବି ମୁଁ କହିଲି ଯେହେତୁ ଶୀତ କଲେ। ତାକୁ ମତେ ବାଧ୍ୟ କଲ ବୋଲି ପଢିଲୁ ନା ଆଉ। ଆଇକମ ହଁ ଆଉ ମନଙ୍ଗି ରେ କଣକି ହେଇଥିଲା। ଆଜ୍ଞା ମନିିଙ୍ଗ ରେ କଣ ଖିଆ ହେଇଥିଲା।
ମର୍ଣିିଂ ରେ ତ ମୁଁ ତ ଆଜି ଉଠିଲି ନଅଟାରେ ଏଇନା ଜଷ୍ଟ ମୁଁ ଗାଧେଇ ଖାଇକି ଆସୁଛି।
କିଛି ଖାଇନି ସକାଳୁ ଆଛା ହଁ ହଁ ଏବେ ରଖୁଛି ଆଁ।
ଥାଙ୍କୟୁ ଥାଙ୍କ